ହାଲୋ
ହାଲୋ ଶୁଭ୍ରାଂଶୁ ଭାଇ ନମସ୍କାର।
ଭାଇ ନମସ୍କାର କୁହନ୍ତୁ?
ନମସ୍କାର ଆପଣଙ୍କୁ ମୋ କଥା ଠିକ୍ ସେ ଶୁଭା ଯାଉଚି?
ହଁ ଶୁଣା ଶୁଣ ଶୁଣା ହେଉଚି।
ଆପଣଙ୍କ ର ଦେହ କେମିତି ଅଛି ଆଜ୍ଞା?
ହଁ ଭଲ ଅଛି ଆପଣ କେମିତି ଅଛନ୍ତି?
ଆଜ୍ଞା ଆମେ ବହୁତ୍ ଭଲ ଅଛୁ ଆଜ୍ଞା ଆପଣ କଣ କୁଆଡେ ଭ୍ରମଣ କରିବାକୁ ଯାଇଥିଲେ ନା କଣ ଆପଣଙ୍କ ର ବର୍ଷା ଆପଣଙ୍କ ଆଡେ ବହୁତ୍ ଜୋରରେ ହଉଚି ବୋଧେ
ହଁ ବର୍ଷା ହଉଚି ବର୍ତ୍ତମାନ। ନାଇଁ ଏବେ ଛାଡି ଏବେ ଛାଡି ହେଇଯାଇଛି ଟିକେ ପୁଣି ପୁଣି ଆଉ ଟିକେ ହବ ଲାଗୁଚି ଆଉ
ନାଇଁ ଛାଡିଲାଭଲିଆ ତ ଲାଗୁନି ଆପଣଙ୍କ ଆଡେ ତ ପାଣି ପ୍ରବଳ ଯୋରରେ କଣ ପଡୁଚି ସାଉଣ୍ଡ୍ ହଉଚି ଆଜ୍ଞା?
ହଁ ଉପର ଯଉ ନାଇଁ ଉପର ଯୋଉ ପାଇପ୍ ଲାଗିଚି ପାଇପ୍ ରୁ ଯୋଉ ଛାତର ପାଣି ତଳକୁ ଖସୁଛି ନା ସେଇଠୁ।
ଓହୋ ଛାତ ପାଣି ଏକା ତଳୁ ପଡୁଛି ବହୁତ ହି ଭଲ ଆପଣ କାମ କରୁଚନ୍ତି ଆପଣଙ୍କ ଘରେ ଯାହା ଜଣା ପଡୁଚି।
କାଇଁ ଆପଣଙ୍କ ଛାତ ରେ ପାଣି ପାଣି ତଳ କୁ ଗଡୁନି କି?
ନାଇଁ ନାଇଁ ଆଜ୍ଞା ଆମ ଛାତରେ ପାଣି ତଳକୁ ଗଳୁନି ଆଜ୍ଞା ଆମେ ସେଠି ଗୋଟେ ଟାଙ୍କି କରିଦେଇଛୁ ଆଜ୍ଞା।
ଓହୋ ବଢ଼ିଆ ଆଉ ପାଣି ଷ୍ଟୋର ରେ ରହିଛି ଆଉ
ହଁ ଆଜ୍ଞା ଆଜ୍ଞା। ଆମେ ସେମତି ଆଜ୍ଞା କହିନୁ ଆମେ କରୁ ଏ ଆପଣଙ୍କ ଭଳିଆ ଆମେ ଧନୀ ଲୋକ ନୁହଁ ଯେ ଆମେ ପୁନଃ ପାଣି ଆଉଥରେ କୁଆଡୁ ଆଣିବୁ। ଆମେ ସେଇ ପାଣିକୁ ସଞ୍ଚୟ କରି ରଖି ଦୋଉ ଆପଣଙ୍କର କଣ ଅଛି ଆପଣ ଆଜ୍ଞା।
ଇଏ ଆପଣ କଣ ଆପଣ ପାଙ୍କଣ ଭଳି ଜାଗାରେ ନିଜେ ଘରକରିକି ରହିଛନ୍ତି ଆଜ୍ଞା ଆପଣ। ଆପଣ କଣ କଥା କହୁଛନ୍ତି ଧାନି ଲୋକ ନୁହେଁ ବୋଲି?
ଶସ୍ତା ଜାଗା ଆଜ୍ଞା ବ୍ରହ୍ମେଶ୍ୱର ଅପେକ୍ଷା ପାଙ୍କଣ ବହୁ ଶସ୍ତା ଜାଗା। ଆପଣ ଏଇଟା ବୋଧେ ଜାଣିଥିବେ ଭଲ ଭାବରେ ଆପଣଙ୍କ ତ ଟାଉନୁ ବାଗିଆ ଭିତରେ
ନାଇଁ ନାଇଁ ମୁଁ ଜାଗା ଫାଗା ଜାଗା ଫାଗା କିଛି ଯାଣିନି କିନ୍ତୁ ମୁଁ ଜେହେତୁ ଜାଣିଛି ବାଙ୍କ ସେପଟେ ଟିକେ ଟିକେ ବ୍ରହ୍ମେଶ୍ୱର ଟିକେ ଟିକେ ଜଷ୍ଟ କମ୍ ରେଟ୍ ରେ ଘର ମାନେ ଜମି ଫମି ମିଳିଯାଏ। ଯେହେତୁ ଆପଣ ରହିଛନ୍ତି।
ଅତ୍ୟଧିକ କମ ରେ ମିଳିଯିବଏ ଆଜ୍ଞା ଆପଣଙ୍କୁ ଯାହା ଲାଗୁଛି ସେଟା ଠିକ୍ କଥା ନୁହଁ। ଆପଣ ଭୁଲ୍ କଥା ଶୁଣିଛନ୍ତି ଏଠି ଆଜ୍ଞା ଜମି ରେଟ୍ ଟା ବହୁତ ଅଧିକ ନୁହଁ ବହୁତ ହି ଶସ୍ତା ଆପଣଙ୍କ ଏରିଆରେ ତ ଭାଇ ଆପଣଙ୍କ ଏରିଆ ତ ଗୋଟେ ଛୋଟ ଦୋକାନ ଦୋକାନ ପକାଇବାକୁ କହିଲେ ଆପଣଙ୍କୁ ଜମି ବାଡ଼ି ବିକିବାକୁ ପଡ଼ିବ ଆମ ଭଳିଆ ଲୋକଙ୍କୁ
ନାଇଁ ନାଇଁ ନାଇଁ ସେମିତି ନାଇଁ ଆଜ୍ଞା
ସେମିତି ନାହିଁ କଣ ସେମିତି ଆଜ୍ଞା ସବୁ ଏ
ଆପଣ ଆପଣ କେ ଭୁଲ ଧାରଣା ଧରିଛନ୍ତି ଆପଣ ଭୁଲ ଧାରଣା ଧରିକି ବସିଛନ୍ତି।
ଆଜ୍ଞା ଆମେ ଦେଖି ଦେଖି ଆଜ୍ଞା ଆମେ ହାଲିଆ ଆପଣ କଣ କହିବେ ଆମକୁ
ହୁଁ ହୁଁ ହୁଁ।
ଆପଣଙ୍କର ମଧ୍ୟାହ୍ନ ଭୋଜନ ସରିଲାଣି?
ନାଇଁ ଏପର୍ଯ୍ୟନ୍ତ ଆମର ସ୍ନାନ ହେଇନି ଆଜ୍ଞା ଆମର
ଆପଣ ଏପର୍ଯ୍ୟନ୍ତ ସ୍ନାନ କରିୁନାହାନ୍ତି ଆପଣ କଣ କରୁ
ନାଇଁ ଆଜ୍ଞା ଟିକିଏ ଆଜ୍ଞା ଟିକେ ଦୂରଦର୍ଶନରେ ଟିକେ ବାର୍ତ୍ତା ଯଉଥିଲା ଟିକେ ଆପଣଙ୍କ ପୂର୍ବରୁ ପାଇଁ ଆପଣ
ଓହୋ ଆପଣ ଦୂରଦର୍ଶନ ରେ କାହା ସହିତ ଆଜ୍ଞା ସମ୍ପର୍କରେ ଥିଲେ? ଆପଣ କିଛି ସମୟ ପୂର୍ବରୁ ଆପଣ କାହା ସହିତ ସମ୍ପର୍କ ରେ ଥିଲେ ବୋଧେ
କିଛିଟା ଆଜ୍ଞା ବ୍ୟକ୍ତିଙ୍କ ସାଙ୍ଗ ଥିଲି ଆଜ୍ଞା ଆଉ।
ନା ବହୁତ ହି ଭଲ କଥା ଆପଣ ରଖୁଛନ୍ତି ସମ୍ପର୍କ କିଛି ଜଣଙ୍କ ସହିତ
ଆଜ୍ଞା ମୋର ସମ୍ପର୍କ ଅ ବହୁତ ଭଲ ଲାଗେ ଟିକେ ତ
ଓହୋ ଆପଣ ଖାସ କରି ମହିଳା ମିତ୍ର ସହିତ ବି ସମ୍ପର୍କ ରଖନ୍ତି ବୋଧେ
ନାଇଁ ନାଇଁ ନାଇଁ ନାଇଁ ସେମିତି ନାଇଁ ନାଇଁ ଆଜ୍ଞା ଏଇଟା ଆପଣ ଭୁଲ ଧରଣା ଆଜ୍ଞା
ଆଜ୍ଞା ନାଇଁ ନାଇଁ ଆଜ୍ଞା ଏମିତି କଥା ଆଜ୍ଞା ଏମିତି କଥା।
ନାଇଁ ନାଇଁ ଆଜ୍ଞା ଏଇଟା ଆପଣ ଭୁଲ ଧାରଣା ଧରିକି ବସିଛନ୍ତି ଯେହେତୁ ଆପଣ ଭଲ ଇଏରେ
ଆ ନାଇଁ ନାଇଁ ଆପଣଙ୍କ କଥାବାର୍ତ୍ତା ଯାହା ଜଣା ପଡୁଛି ଆପଣଙ୍କର ଏୟହି ହେଇଥିବ। ଆ ଠିକ ଅଛି ଆପଣ ଯାହା ସହ କଥା ଆପଣଙ୍କ ଇଚ୍ଛା ଆମେ ଆଜ୍ଞା ସେଥିରେ ବାଧା ସୃଷ୍ଟି କରିପାରିବୁ ନାହିଁ।
ହ୍ୟାଲୋ।
ଆଜ୍ଞା ଆପଣ କାହା ଉପରେ ଗୋଟେ ରାଗିଛନ୍ତି ଆଜ୍ଞା ଆପଣ କାହା ଉପରେ ରାଗୁଛନ୍ତି ବୋଧ ହୁଏ
ଆମେ ଏପଟେ ଘରେ
ନାଇଁ ଆପଣ ସେମିତି ଆପଣ ସେ ଆପଣ ସେମିତି ବ୍ୟବହାର କରନ୍ତୁନି ଆପଣଙ୍କ ସହିତ ଟିକେ ନର୍ମତା ସହିତ କଥାବାର୍ତ୍ତା କରିବା ଦରକାର।
ନମ୍ରତା ସହିତ ଆପଣ ଏମିତି ଚିଲେଇଲେ ଆପଣ ଖରାପ ହେଇଯାଇପାରେ ଆପଣ ଆପଣ କିଛି ଗୋଟେ ଖରାପ କାମ କରୁଛନ୍ତି ବୋଧେ
ନାଇଁ ନାଇଁ ନାଇଁ
ନା ଠିକ୍ ଅଛି ବହୁତ ହିଁ ଭଲ କଥା ଆପଣ ଆଜି କୁଆଡ଼େ ଚାରିଟା ବେଳେ ଆଜ୍ଞା କୁଆଡ଼େ ଯିବାର ଅଛି କି? ଆଜ୍ଞା ଭ୍ରମଣ ପାଇଁ
ନାଇଁ ଯେତେବେଳେ ଭ୍ରମଣ ପାଇଁ ତ ନାହିଁ ଯେତେବେଳେ ବର୍ତମାନ ତ ବର୍ଷା ଆଜ୍ଞା ଦେଖୁଛନ୍ତି ଛାଡିବାର ନାମ ନଉ ନାହିଁ ତେଣୁ ବର୍ତ୍ତମାନ ଘରେ ବର୍ଷା ଛାଡିଲେ ଟିକେ କାଳୁ ଭାଇନାଙ୍କ କାଳୁ ଭାଇନାଙ୍କ ଘର ଆଡେ ଟିକେ ଆଗମନ କରିବା
ଆପଣ ତ ଖାଲି କାଳୁ ଭାଇନା କାଳୁ ଭାଇନା ହେଲେ ଆଉ
କାହିଁ ନା ସେ ଆମର ବହୁତ ଘନିଷ୍ଠ ବନ୍ଧୁ ନା ଆମର
ଆଜ୍ଞା ଆପଣ କହିଲେ କାଳୁ ଭାଇନାକୁ ଛାଡିକି ଅଲଗା କୁଆଡେ ଟିକେ ଆସନ୍ତୁ ଯିବା ଆସିବା କରନ୍ତୁ ଆପଣ ଖାଲି କାଳୁଭାଇନା ଘରକୁ ହି ଯିବେ
କୁଆଡେ ଯିବା କହୁ ନାହାନ୍ତି ଆଜ୍ଞା ନା ସାଇକେଲ ତ ନାହିଁ ଲିଖିକି ପଡ଼ିଛି ଆପଣଙ୍କୁ ଆଉ ଆପଣା ଆଜି ଆସିବେ ଟିକେ ନେଇଗଲେ ଭଲ ହୁଅନ୍ତା।
ନାଇଁ ଆଜ୍ଞା ଆପଣ ଠିକ୍ ଅଛି ଆପଣ କାଳ ଭାଇଙ୍କ ଘରେ ହ ଠିକ୍ ଅଛନ୍ତି ଆଜ୍ଞା।
ଆଜ୍ଞା।
ବହୁତ ହି ଭଲ କଥା ଆପଣ କାଳୁ ଭାଇ ଙ୍କ ଘରେ ହିଁ
ନବା ତ କହିଲେ ଆପଣଙ୍କର ତ ପାର୍ଟିରୁ ବଚନ ବାହାରୁନି ଆଉ କଣ କରିବା।
ଆଜ୍ଞା କଆଁ କହିଲେ ଆପଣଙ୍କ ପାଟିରୁୁ ବଚନ ବାହାରୁର୍ନି?
ହୁଁ।
ଯେ କଣ ପାଇଁ ଆଜ୍ଞା ପାଟି ରୁ ବଚନ ବାହାରୁନି ପଣଙ୍କର?
ଆଉ ନବା କଥା କହିଲେ ତ ଆପଣ ଯ ନବା କଥା କହିଲେ ଆପଣଙ୍କୁ ଆପଣ କଇଲେ ନାଇଁ ନାଇଁ
ନାଇ ଏ ଆମର କଣ କିଛି ଆମର କିଛି ଆଜ୍ଞା କଣ ଦୁଇ ଚକିଆ ଯାନ କି ତିନି ଚକିଆ ଯାନ ଆମର ତ କିଛି ନାହିଁ ସେମତିଆ ଆପଣ ଜାଣିଥିବେ ଜଣେ ଯାଇପାରିବ ନାହିଁ। ଆପଣଙ୍କର କିଛି ଦିନ ମଧ୍ୟରେ ଅର୍ଥ ରାଶି ଆସିବ ଆପଣଙ୍କର କାମର?
ଅର୍ଥରେ ଆସେ ସେତେ କଣ ସେ କଣ ଗୋଟେ ଚାରିଚକିଆ ଯାନ କିଣିହବ ଆପଣ କହିଲେ।
ଆଜ୍ଞା ଆଜ୍ଞା ଆପଣ ନିଶ୍ଚୟ ଆପଣ ଆପଣଙ୍କର କିଛିଟା ଅର୍ଥ ରାଶି ଆସିଲେ ଆପଣ ଯଦି ମତେ କିଛିଟା ଆ କିଛିଟା ଖାଇବାକୁ ଦେଲେ ଆମେ ଅତ୍ୟନ୍ତ ଖୁସି ହୁଅନ୍ତୁ ଆଜ୍ଞା। ଆପଣଙ୍କର ଅର୍ଥ ଦାନରେ ଆମେ ଆଜ୍ଞା ଗୋଟେ ଗରିବ ଲୋକର ସାହାଯ୍ୟ ହେଇପାରିବ। ବହୁତ ହି ଖୁସି ହେବେ ଆଜ୍ଞା।
ଆପଣ କଣ ଗରିବ ଆଜ୍ଞା? ଆଉ ଆପଣ କଣ କରିବ ଆଜ୍ଞା ଆରେ ଆପଣ ତ ଆପଣ ଆପଣଙ୍କ ଯେତେବେଳେ ଆପଣଙ୍କ ଖାଇବା ଅଭାବ ନଥିବ ଖାଇବା ଅଭାବ ତ ଆମ ପାଖରେ ଆଜ୍ଞା।
ନାଇଁ ଆଜ୍ଞା ଆପଣଙ୍କଠୁ ଆମେ ତ ବହୁତ କମ ଆଜ୍ଞା ଆମେ ଆଜ୍ଞା ଛୋଟ ପିଲା ଆଜ୍ଞା।
ନାଇଁ ଆଜ୍ଞା ଆପଣ କଣ କହୁଚନ୍ତି କଣ କୁହତନ୍ତି ଆପଣ
ନାଇଁ ନାଇଁ ଆଜ୍ଞା ଯୋଉଟା କଇଲି ଆଜ୍ଞା ସତକଥା କଇଲି ଆପଣ ଯଦି କିଛିଟା ଆପଣଙ୍କ ଅର୍ଥ ରାଶିରେ ମତେ ଯଦି କିଛିଟା ଖାଇବାକୁ ଦେବେ ଆ ଆ ମୁଁ ଆପଣଙ୍କ ର ପୁଅ ନିକଟରେ ଚିର ଉପକୃତ ହେବି।
ଥାଉ ଆଜ୍ଞା ଆପଣ ବଟେ ଏତେଳେ ଏତେ ସୁଧ ଉଡିଆ ଆପଣ ବଟେ ସୁଭିବା ଭଲ ନାହିଁ ଆଜ୍ଞା।
ନାଇଁ ଆଜ୍ଞା ଶ ସୁଧ ଶୋଭା କଣ ପାଇବ ଆପଣ ଯଦି କିଛିଟା ଖାଇବାକୁ ଦେବେ ଆମେ ବହୁତ ଖୁସି ହୁଅନ୍ତୁ ଆଜ୍ଞା।
ଆଜ୍ଞା ଆମ ଘରକୁ ଆସିବେ ଆଣ୍ଠେଇବେ ଆପଣ ମୁହଁରେ ଦେଇଦେବି ଖାଇବା ଆଉ ଖାଇବେ ଆଉ।
ଆଜ୍ଞା ନିଶ୍ଚୟ ଆମେ ନିଶ୍ଚୟ ଆଜ୍ଞା ବିରିୟାନି ଖାଇପାରିବୁ ସେନ୍ତୀ ଆଜ୍ଞା ବସିକି ଆଜ୍ଞା ଖାଇପାରିବୁ। ହଉ ଠିକ ଅଛି ଆପଣ ବି କେବେ ଆସନ୍ତୁ ଆମେ ବି ଆପଣଙ୍କୁ ମୁହଁରେ ଦବୁ। ଚାହା ପାଣି ଆପଣଙ୍କୁ ମୁହରେ ଦବୁ,
ଆଜ୍ଞା। ଦେବେ ଆଉ ଇଏ ଗୋଟେ କଥା
ଆପଣ ଭଲସେ ଆଜ୍ଞା ଚୋବେଇ ଖାଇବେ ଆଜ୍ଞା। ବସି ବୋବେଇ ଖାଇବେ ନହେଲେ ଆପଣଙ୍କ ତଣ୍ଟି ରେ ଲାଖିବ ନାଇଁ ନାଇଁ ଆଜ୍ଞା। କିଛି ଅସୁବିଧା ନାଇଁ। ଆଜ୍ଞା ଆପଣ ଠିଆ ହେଇଥଥିବେ ଆମେ ଆଜ୍ଞା ଦବୁ ଆଉ କଅଁ।
ଆଜ୍ଞା।
ଆପଣ ଯାଆନ୍ତୁଗାଧୁଆ ପାଧୁଆ କରିବେ ଖିଆିପିଆ କରିବେ ନ ହେଲେ ଆପଣ ଅସୁବିଧାରେ ପଡିବେ। ଯିବି ଆପଣଙ୍କ ଘରେ ବହୁତ ଆଜ୍ଞା।
ସମୟ ହେଇନି ଆଜ୍ଞା କଥାବାର।
ନାଇଁ ଆଜ୍ଞା ଆମେ ରଖୁଛୁ ଆଜ୍ଞା ଜୟ ଜଗନ୍ନାଥ ନମସ୍କାର।
ନାଇଁ ନାଇ ରୁହନ୍ତୁ ଆଜ୍ଞା ରୁହନ୍ତୁ। ହ୍ୟାଲୋ।
ଆଜ୍ଞା କୁହନ୍ତୁ କୁହନ୍ତୁ ଆଜ୍ଞା କୁହନ୍ତୁ ଆଜ୍ଞା ଆମେ ଟିକେ ମଜା କରୁଥିଲୁ ଆପଣଙ୍କ ସହିତ ଆପଣ ତ କଉଚ଼ନ୍ତି କୁହନ୍ତୁ।
ଅହୋ ଆପଣଙ୍କୁ ଆପଣଙ୍କ ଗୋଟେ ଆପଣ ଗୋଟେ କଥା କହିବାର ଥିଲା।
ନାଇଁ ଆଜ୍ଞା କୁହନ୍ତୁନି ଥାଉ।
ଆପଣ-ଆପଣ ଗୋଟେ ଗାଡ଼ି କିଣୁନାହାନ୍ତି ଗୋଟେ ଆପଣ, ଆପଣଙ୍କୁ ଭଲ ମାନିବ।
କଣଟା କିଣିବି ଆଜ୍ଞା?
ବୁଲେଟ୍ ଗାଡି ଆପଣ କିଣୁନାହାନ୍ତି, ଆପଣଙ୍କୁ ଭଲ ମାନିବ ସେ ଗାଡି।
ଆପଣଙ୍କର ତ ଅର୍ଥ ପ୍ରବଳ ଆପଣ ଯଦି ଗୋଟେ ଯୋଗେଇ ଦିଅନ୍ତେ, ଆମେ ବହୁତ୍ ଖୁସି ହୁଅନ୍ତୁ ଆଜ୍ଞା।
କୋଉଟା କି ଆମର ନା କଣ, ସେଇଟା ବଡପାଙ୍କର ନା ଆମର ସେଇଟା।
ଆପଣ ଯଦି ଯୋଗେଇଦେବେ ଦେବେ ମତେ ଗୋଟେ ନୂତନ ଆଣିକି, ଆମେ ବହୁତ୍ ଖୁସି ହବୁ ଆଜ୍ଞା।
ନୁତନ କାହିଁକି ଆଜ୍ଞା ମୁଁ ଆପଣ ସୋରୁମ୍ ସୋରୁମ୍ କୁ ଯାଇକି କିଣିଦେବେ।
ନାଇଁ ଆଜ୍ଞା ଆମର ଏତେ ଅର୍ଥ ନାହିଁ ଅର୍ଥ ବହୁତ୍ ଅ ଆପଣ ଯଦି ଯୋଗେଇଦେବେ ଆମେ ଅତ୍ୟନ୍ତ ଖୁସି ହବୁ।
ନହେଲେ ବୁଲେଟ୍ ନ ନାଇଁ ଆପଣ ଗୋଟେ ନହେଲେ। ନହେଲେ ଆପାଚି କିଣନ୍ତୁ ନହେଲେ, ନହେଲେ ପଲ୍ସର୍ ଟୁ ଟୋନ୍ଟି କିଣନ୍ତୁ ନହେଲେ।
ନା-ନା ଆପଣ ତ ବହୁତ୍ ଭଲ ଭାବରେ ଜାଣିଛନ୍ତି, ଆପଣ ଟିକେ କିଣିକି ମତେ ଦିଅନ୍ତୁ ଗୋଟେ।
ଆଜ୍ଞା ଦେଖନ୍ତୁ ଆଜ୍ଞା ମୁଁ ତ ବାଇକ୍ ଶିଖିନି ଆଜ୍ଞା। ଆଉ ଯଦି ଆପଣ
ଆପଣ ଶିଖିନାହାନ୍ତି ମତେ ଯୋଗେଇଦିଅନ୍ତୁ ଆଜ୍ଞା ମୁଁ ଶିଖିଛି ନା, ଆପଣ ମତେ ଗୋଟେ ଯୋଗେଇ କେନ୍ତା ଆଜ୍ଞା ମାନେ ଚଲେଇବୁ ଆଜ୍ଞା।
ଓହୋ। ଯଦି ଆପଣ ମତେ ଶିଖେଇ ଦିଅନ୍ତେ ଦୁଇ ଚକିଆ ବାଇକ୍ ଶିଖେଇ ଦିଅନ୍ତେ, ତାହେଲେ ମୁଁ ଆପଣ କିଣିକି ଆପଣଙ୍କ ପାଇଁ ଗିଫ୍ଟ-ଗିଫ୍ଟ କରନ୍ତି ଆଉ।
ନାଇଁ ଆପଣ ମତେ ମୁଁ ଆଜ୍ଞା ଶିଖେଇେଦେବି ଆପଣଙ୍କୁ ଆପଣ ଯଦି ମତେ ଗୋଟେ ବାଇକ୍ ଉପହାର କରିବେ, ଆପଣଙ୍କୁ ମୁଁ ନିଶ୍ଚୟ ଶିଖେଇବି। ଆଜ୍ଞା କୁହନ୍ତୁ।
ହଁ ଇଏ ଗୋଟେ କଥା।
ଆପଣ ଯୋଗେଇ ଦିଅନ୍ତୁ ତାପରେ ଆପଣ କହିବେ କଥା।
ଆଜ୍ଞା। ଆପଣ ଆଜି ମୁଁ ଯେ ଶୋଇବି ଆଜି ମୁଁ ଯେଦି ମୁଁ ଶୋଇବି ଆଜି ରାତିରେ ଆପଣ ସପନରେ ଆସିବେ ଆପଣ କିଣିଦେବି, ଆପଣ ଶିଖେଇ ଦେବେ ମୁଁ ଶିଖିଯିବି ଆଉ କଣ।
ନାଇଁ ଆପଣ ଏମ୍ତି କହିଲେ ଆଜ୍ଞା ମୁ ଆପଣଙ୍କୁ ଏରୋପ୍ଲେନ୍ ମଧ୍ୟ ଶିଖେଇ ପାରିବି। ଆପଣଙ୍କୁ। ଆଜ୍ଞା ଆପଣଙ୍କୁ ଏରୋପ୍ଲେନ୍ ମଧ୍ୟ ମୁଁ ଶିଖେଇ ପାରିବି, ଏଥିରେ କିଛି ଅସୁବିଧା ନାହିଁ।
ମୁଁ ଚାହୁଁ ସ୍ୱପ୍ନ ଶିଖିବି ବୋଲି।
ଆଜ୍ଞା।
ମୁଁ ଚାହୁଁଚି ରିଅଲ୍ ରେ ଶିଖିବି ବୋଲି, ଆପଣ ସପ୍ନରେ ଶିଖିବା କଥା କହୁଚନ୍ତି।
ଓହୋ ଆପଣ ବି ମଧ୍ୟ କହୁଚନ୍ତି ନା ସ୍ୱପ୍ନରେ ଆସିକି କିଣିଦବାକୁ। ତେଣୁ ଆମେ ମଧ୍ୟ ଆପଣଙ୍କୁ ପ୍ରତି ଉତ୍ତରରେ ସେଭଳି କିଛି ଉତ୍ତର ଦେବାକୁ ଚାହୁଁଚୁ। ଆଜ୍ଞା।
ଆଜ୍ଞା।
ହଁ ଠିକ୍ ଅଛି ଆପଣ ଯାଆନ୍ତୁ। ହଁ ଠିକ୍ ଅଛି ରଖନ୍ତୁ।